ହଁ ହାଲୋ।
ହଁ ଆଜ୍ଞା ମ୍ୟାମ୍ କୁହନ୍ତୁ।
କଣ କରୁଛନ୍ତି?
ଏଇଠି ମ୍ୟାାମ ବସିଥିଲୁ ଆମେ
ଆଉ ଖାଇସାରିଲଣି?
ଆଜ୍ଞା ମ୍ୟାମ୍।
ଆଉ କଣ ଖାଇଲ?
ଖାଇଲି ଉଁ ଯୋଉ ବରା କରିଥିଲୁ ସେଆ ଟିକେ ଟିଫିନ୍ କରିଦେଲୁ ଆଉ।।
କି ବରା?
ଏଇ ସୁଜି ରେ ପିଆଜ ପକାହେଇନି କରା ହେଇଥିଲା।
ଆଉ ଆଉ ରୁଟି ରୁଟି କରିନ ଖାଲି ବରା ଖାଇ ଦେଇଛ ଟିଫିନ
ଆଜ୍ଞା।
ଆଉ ଗାଡ଼ି ଆବାଦ ହେଉଛି।
ହଁ ମ୍ୟାାମ ରୋଡ ସେ ଛାତ ଉପରେ ଅଛି ନା ତ ସେଥିପାଇଁ ରୋଡ ସାଇଡରେ ଗାଡି ଯାଉଛି।
କୋଉ ଜାଗାଟା ସେଟା କହିଲେ।
କେନ୍ଦ୍ରାପଡ଼ା ମ୍ୟାମ୍।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଆମର ମାମ ସମ୍ ଜଏଣ୍ଟ ତ ଫ୍ୟାମିଲି ଏମତି। ଦାଦା ଖୁଡି ମା ଆଉ ଭଉଣୀ ଯ ଅଛୁ ଆଉ।
ଆଉ ପଢ଼ାପଢ଼ି କରୁଛନ୍ତି ନା ସରିଲାଣି।
ହଁ ପଢ଼ା ପଢି ସରିଲାଣି ମୋର।
ଏବେ କଣ କରୁଛନ୍ତି?
ଏବେ ଏମିତି ମାମ ଘରେ ଅଛି ଆଉ।
ଆଉ ଜବ ଫବ୍ ପାଇଁ କିଛି ଇଣ୍ଟରବ୍ୟୁ।
ହଁ ଏଇ ଇଣ୍ଟରଭ୍ୟୁ ଦିଏ। ସେ ଯଉ ଆମର ଗଭର୍ଣ୍ଣମେଣ୍ଟ ଯ ଜବ୍ ବାହାରୁଛି ସେଥିପାଇଁ ଟିକେ ଏକଜାମ ଦିଏ ଆଉ।
ତମେ ବଡ଼ ନା ସାନ।
ମୁଁ ମାମ୍ ସାନ।
ଆଉ ବଡ଼ ଦିଦି ଯେ ସିଏ କଣ କରନ୍ତି?
ସିଏ ତାର ଏବେ ଜବ ଅଛି ଆଉ। ବାହାରେ ଅଛି।
ଆଉ ବାପା କଣ କରନ୍ତି?
ବାପା ତ ନାହାନ୍ତି ବାପା।
ଆଚ୍ଛା।
ଆଜ୍ଞା।
ମାନେ ଦୁଇଟା ଭଉଣୀ ଭାଇ ନାହାନ୍ତି।
ହଁ ଭାଇ ଅଛନ୍ତି ଭାଇ। ଭାଇ ଏମତି ଅଛି ଘରେ ଆଉ। ଆଜ୍ଞା।
ଆଉ। ଆଉ ସବୁ କେଉ କଉ ଜାଗାକୁ ତମକୁ ବୁଲିବାକୁ ଭଲ ଲାଗେ?
ମତେ ମ୍ୟାମ ଭଲ ଲାଗେ ବେଶୀ ମନ୍ଦିର ଭଲ ଲାଗେ। ଆଉ ବେସିକାଲି। ଯୋଉଠି କିି ଆମର ଯୋଉଠିକି ମାନେ ବେଶୀ ଲୋକ ନଥିବା ସେଇଟା ବି ବହୁତ ପସନ୍ଦ।
କୋଉ କୋଉ ମନ୍ଦିର ବୁଲିଛନ୍ତି?
ମନ୍ଦିର ଯେଉଁ ଶିବ ମନ୍ଦିର ଯାଇଛୁ ଆମର ସେପଟେ ଚଣ୍ଡି ଠାକୁରାଣୀ ଅଛନ୍ତି ସେଠି ଯାଇଛୁ। ଜଗନ୍ନାଥ ମନ୍ଦିର ପୁରୀ ବି ଯାଇଛୁ ସେମିତି ଆଉ।
ଆଉ କଣ ଖାଇବାକୁ ଭଲ ଲାଗେ ବେଶୀ ତମକୁ? ମାନେ କଣ ଖାଇବା ପାଇଁ ଭଲ ଲାଗେ?
ସିନେମର। ହଁ ପସନ୍ଦ କହିଲେ ସେମିତି କିଛି ନାହିଁ ତ ମୋତେ ଭାତ- ଭାତ ଭଲ ଲାଗେ ଆଉ ମୋର ଭେଣ୍ଡି ଆଳୁ ବେଶୀ ବି ପସନ୍ଦ ତରକାରୀ।
ଆଛ ଭଲ ଘର ଖାଦ୍ୟ ଭଲ। ଆଉ ବାହାର ଜିନିଷ କଣ ଖାଇବାକୁ ଭଲ ଲାଗେ?
ବାହାରେ ସେମିତିକ ଇଚ୍ଛା ମୋତେ ଏମତି ମିଠା ଉପରେ ଟିକେ ଛେନାପୋଡ ହଉ କିମ୍ବା- ମିଠା ଆଉ ଏମିତି ଆଉ। ସେମିତି ଏତେ ବି ଇଣ୍ଟରେଷ୍ଟ ନୁହେଁ ମିଠା ଖା-
ଆଉ ମାମୁଁ ଘରେ ସବୁ କିଏ କିଏ ଅଛନ୍ତି।
ମାମୁ ଘରେ ଜେଜେମା ଅଛନ୍ତି ଆଉ କେହି ନାହାନ୍ତି।
ଜେଜେମା ନୁହେଁ ତ ଆଇ ମା।
ହଁ ଆଇ ମା।
ହୁଁ ତମ ସେଆଡେ଼ କୁହନ୍ତି କିି ଜେଜେମା।
ହଁ ନାଇଁ ଆଇ ଡାନ୍ତି ଆମେ ଛୋଟ ବେଳେ ଜେଜେମା ଡା
ଆଉ ପାଖରେ ଆଚ୍ଛା ଆଚ୍ଛା ସବୁଦିନ ଛୋଟବେଳ ରୁ ତାଙ୍କ ପାଖରେ ରହି ଆସଛ ଯେ ଜେଜେମା ବୋଲି ଡାକେ।
ହଁ।
ଆଉ। ଆଉ କଣ କରିବେ ୟା ପରେ।
ହ ମାମ ତ ଚାଲିଛି ଏଗଜାମ ଦେବାରେ ଚାଲିଛି ଜବ ଫବ ହେଲା ହେଲା ନହେଲେ ଦେଖିବା କଣ କରିବ ଟିକେ ତାପରେ ଆଉ। ପ୍ଳାନିଙ୍ଗୀ ଅଛି ଅଲଗା ଆଡେ ଦିଖିବା କଣ ହଉଛି ଆଉ ଇଛା ଜବ ଲାଇନ ରେ ଟିକେ ଗମେଣ୍ଟ ଜବ ଲାଇନ ରେ। ତ ସେଥିପାଇଁ ହଉନି ଟ୍ରାଏ ଚାଲି ଯାହା ହବ ଆଉ।
ଆଉ ତମର ସେଠି ବାଡିରେ କିଛି ଗଛ ଫଛ ଲଗେଇଛ।
ହଁ ମୁଁ ଲଗେଇନାହାଁ ଯେ ମୋ ଘରେ ଲ କକା ହେରା ଲଗାନ୍ତି ଗଛ ଗୁରା ଫୁଲ ଗଛ। ଗଛ ହଉ କିମ୍ବା ଏଇ ଫଳନ୍ଦୀ ଗଛ ହଉ ମୋ ଦାଦାଜୀ ଲଗାନ୍ତି କକା।
ଆଚ୍ଛା ଆଛା ଫଳ କି କି ଗଛ ଅଛି ସବୁ ବାଡ଼ିରେ।
ଅଛି ପିଜୁଳି ଗଛ ଅଛି ଲେମ୍ବୁ ଗଛ ଅଛି ଆଉ ଆମ୍ବ ଗଛ ବି ଅଛି। ଆଉ ଡାଳିବ ଗଛ ବି ଅଛି।
ଆଉ ଆମ୍ବ ହେଇଥିଲା ଏଇଥରକ।
ଆମ୍ବ ହେଇନି ନୂଆ ଛୋଟ ଗଛ ନା ଆମ୍ବ ହେଇନି କିନ୍ତୁ।
ଆଉ ତମେ ରୋଷେଇବାସ ଜାଣିଛ।
ଆଜ୍ଞା ମୁଁ ଜାଣିଛି।
ତମକୁ କୋଉଟା ରୋଷେଇ କରିବାକୁ ବେଶୀ ଭଲ ଲାଗେ।
ମତେ ବେସିକାଲି ମ ମାନେ ନ୍ନଭେଜ ଉପରେ କିଛି ଆସେନି ଭେଜରେ ପ୍ରାୟ ଚେଷ୍ଟା ଚେଷ୍ଟା କଲେ ମୋର ଭଲ ହୁଏ ସେଥିରେ। ଭେଣ୍ଡିଆଳୁ ହଉ ପୋଟଳ ତରକାରୀ ହଉ କିମ୍ବା ନଡ଼ିଆ ପିଠା ତରକାରୀ ହଉ କରିଦେବି।
ଆଚ୍ଛା ଭଲ।
ଆଜ୍ଞା।
ଆଉ ଘର କାମରେ ମାଆଙ୍କୁ ଟିକେ ସାହାଯ୍ୟ କରୁଥିବେ ଆଉ।
ହଁ ମୁଁ ତ କରେ ସମନ୍ତିକୁ କରେ କାମରେ।
ତମକୁ ଘର ଫର ସଜାସଜି କରିବାକୁ ଭଲ ଲାଗେ। ନା ବାହାରେ ବେଶୀ ବୁଲାବୁଲି କରିବାକୁ ଭଲ ଲାଗେ।
ସେ ଖାଲି ଘରେ ରବା ପସନ୍ଦ କରେ। ଘରେ ମାନେ ଯେତିକି ଆବଶ୍ୟକ ବାହାରୁ ଯିବି ସେତିକି ଆଉ ଅଯଥାରେ ମତେ ବୁଲାବୁଲିତ ପସନ୍ଦ ନାହିଁ ବାହାରେ କିଛି ବିନା କାରଣରେ ବାହାରୁ ଯିବା ମୋତେ ପସନ୍ଦ ନାହିଁ।
ତମକୁ ଘର ଖାଇବା ଭଲ ଲାଗେ ନା ବାହାର ଖାଇବା ଭଲ ଲାଗେ।
ମୋର ଘରେ ଖାଇବା।
ଏମିତି ବି ଇଚ୍ଛା ହୁଏନି ବାହାରେ କଣ ଗୋଟେ ଖାଇବୁ ଆଜି ଗୁ
ନାଁ ମୋର ସେମତି ନୁହଁ। ନା ମ ସେତେ ପସନ୍ଦ ନାହିଁ ଗୁପଚୁପ୍ ଦହି ବାର ଏତେ ମୁଁ ପସନ୍ଦ କରରେନି ଖାଇବା ପାଇଁ।
ଆଉ ରଜ କେମିତି କଣ ପାଳନ କଲେ।
ରଜ ମାମ ତ ଘରେ ବସି ବସି ରଜ କଟିଲା ଏମିତି ନୂଆ ଡ୍ରେସ ପିନ୍ଧିଦେଲୁ ଏମିତି ସଜ ହେ ସରିଲା ରଜ ଆଉ ସେମିତି ତ ଆମର ଆଡ଼େ କେତେ ସ୍ପେଶାଲ୍ ହିଁ କିଛି ନ ଥାଏ ରଜରେ
ଆଉ ଝୁଲି ଫୁଲି ଲାଗିନଥିଲା।
ହଁ ଝୁଲି ଆମ ଗାଁ ଲାଗିଥିଲା ହେଲେ ମୁଁ ଯାଏନି ଖେଳିବା ପାଇଁ। ଘରେ ମନା କରନ୍ତି ପସନ୍ଦ କରନ୍ତି ମୁ ସେ ଘରକୁ ଯାନ୍ତି ମାନେ
ଆଉ ତମ ସେପଟ ରଜରେ କି ପିଠା ହୁଏ।
ଆମର ଚକୁଳି ପିଠା ହୁଏ ଘି ପିଠା ପୋଡ ପିଠା ହୁଏ। ଆଉ କାକରା ପିଠା ଏଇ ସବୁ ଆଉ।
ପିଠା ପିଠା କେମିତି ହୁଏ ଜାଣିଛ।
ହଁ ଯେ ମୁଁ କରିନି କେବେ କିନ୍ତୁ କହିଦେବି ଦେଖିଦେ କୋଉଟାରୁ କେମତି ପିଠା ହବ କହିଦେବି।
ପୋଡ ପିଠା ଟା କେମିତି କଣ ହୁଏ?
ଉପଳ ପିଠାଟା ଆମର ଫାଷ୍ଟ କଣ କରିବେ ପାଣି ଦେବେ ଯଦି କ୍ଷୀର ଦେବେ କ୍ଷୀର ଥିବ ଯଦି କ୍ଷୀର ଦେବେ। ଆଉ ସେଥିରେ ନଡିଆ ଯଦି ଥିବ ନଡିଆ କରି ପକେଇବେ। ଆଉ ତାପରେ ସୁଜି ଦେବେ ତାକୁ ଲୁଣ କି ଚିନି କିି ଗୁଡ ଥିବ ତାକୁ ଜନ୍ତିବେ। ଚୁଲିରେ ଜାିଲା ପରେ ତାକୁ ବାହାରାରୁ ଗାଡି ଆଣିବେୋ ତାପରେ ଗୋଟେ କଡେଇ ଥୋଇବେ ଚୁଲି ଉପରେ। ତାପରେ ପତ୍ର ଦେବେ ପତ୍ର ଦେଇ ଯୋଉ ଚକଟା ଯୋଉ ମାନେ ଆଣଟ ଚକଡା ହେଇଥିବ ତାପରେ ଦେବେ। ତା ପତ୍ରଟା ତାକୁ ପୁରା ଘୋଡ଼େଇ ଦେବେ ତାପରେ ନିଆଁ କିଛି ନଦୀ ଦେବେ। ତାକୁ ଚୁଲି ଉପରେ ବସେଇଦେ କିଛି ମାନେ ଦି ଆଜି ଘଣ୍ଟେ ଦି ଘଣ୍ ପରେ ହଉ। କିଦ ଖୋଲିଦେବେ ନହେଲେ ତାପଣ ସକାଳ ତ କାକି ଖାଇବେ।
ଭଲ ଭଲ ଜାଣିଛ ଠିକ ଏମିତି ହିଁ ହୁଏ। ଆଉ। ତମ କଥା କଣ କୁହ ଟିକେ?
ଆମ ଗର ତ ସେମିତି ଚାଲିଛି ଆଉ। ଝିଏ ତ ଲାଇଫ ଚାଲିଛି ଆଜ୍ଞା କଣ କହିଲି।
ଏମିତି ଛୋଟ ବେଳେ କିଛି କଣ ଗୋଟେ ହେଇଥିବ ଯେହେତୁ। ଗୋଟେ ମନର ଗୋଟେ ସ୍ମୁତି ରହିଥିବ ଯେହେତୁ ଗୋଟେ। ଛୋଟ ବେଳର କଥା ଏମିତି କଣ ଗୋଟେ ଘଟଣା ଧର ଘଟିଥିବ।
ହଁ ଛୋଟ ବଳେ ତ ମାନେ ତର ମନେ ଅଛି କି ମୁଁ ଛୋଟ ହେଇଥିଲି ଶୋଇଥିଲି ଆମ ଖଟ ଉପରୁ ମୁଁ ଗଳି ପଡିଥିଲି। ହଁ ବେଡ ତଳକୁ ଗଳି ପଡିଥିଲି ମୋର ମୁଣ୍ଡରେ ଫୋଟା ଦାଗା ଟା ବି ଅଛି। ଆଉ ସେଇଟା ଟିକେ ମୋର ବେଶୀକରି ମନେ ଅଛି।
ମୁଁ ବି ସେଇଭଳିଆ ଥରେ ସିକ୍ସ କ୍ଲାସରେ ପଢ଼ୁଥିଲି। ଆ ମୁଁ ଗୋଟେ ଖଟରେ ଶୋଇଥିଲି ତଳେ ମୋ ବୋଉ ଶୋଇଥିଲା ମୁଁ ଗୋଟେ କଣ ସ୍ୱପ୍ନ ଦେଖିଲି ଦେଖିକି ମୁଁ ସେ ଖଟ ପୁ ମାନେ ଉପରୁ ତଳକୁ ଗଡି ପ ମତେ ଜଣା ମୁଁ ସ୍ୱପ୍ନରେ ମୁଁ କାହିଁ ଜାଣିବି ଯେ ତଳେ କିଏ କଣ ଶୋଇଛନ୍ତି କି ନାଇଁ। ମୋ ବୋଉ ମାନେ ପେଟେଇକି ଶୋଇଥିଲେ ମୁଁ ତା କମର ଉପରେ ପଡିଯାଇଥିଲି। ଆଜି ଯାହାବି ମୋ ମା ବଞ୍ଚିଛନ୍ତି ଆଉ ତାଙ୍କ କମର ପୁରା ମାଡ଼ ହେଇଯାଇଥିଲା। ଆଜି ଯାଏଁବି ସେଇ ଜାଇଆ ଟିକେ ରହିଛି ଯେତେବେଳେ ଯିବି ମୋ ମା କହିବ। କ ତୁ ପଢିକି ମୋ କମର ପାଇଁ ଏମିତି କରିଦେଇଥିଲୁ
ଆଜ୍ଞା।
ମ ତ ବହୁତ ମୋ ମନ ଭିତରେ ମାନେ ସତରେ ମୁଁ ଏମିତି
ସେଇଟା ଟିକେ ଆପଣଙ୍କୁ ବେଶୀ କଷ୍ଟ ଲାଗିଥିବ ଯେହେତୁ ମାନେ
ହିନ୍ଦୁସ୍ଥାନ କିଛି ପ୍ରୋବ୍ଲେମ ନାହିଁ ମାନେ ବୟସ ହେଲାଣି ନା ଅଧିକ। ଯେତଳେ କାମ କରେ ସେଇଟା ତା କମରଟା ଉପରେ ଟିକେ ପ୍ରେସର ପଇଲେ ବାହାରେ ଆଉ।
ଆଜ୍ଞା।
ଆଉ ସମସ୍ତଙ୍କ ଦେହ ପା ସବୁ ଘରେ ଭଲ ଅ
ଆଜ୍ଞା ମୁ ହଁ ସେମିତି ଅଛନ୍ତି ଘରେ ଆଉ।
ଠାକୁରଙ୍କୁ ଡାକନ୍ତୁ ସେଇଭଳିଆ ସମସ୍ତଙ୍କ ଦେହ ପା ଭଲରେ ଥାଉ।
ଆଜ୍ଞା।
ଆଉ କଁ କୁହନ୍ତୁ?
ହଁ ଆପଣ ମାନେ କେମିତି ଅଛନ୍ତି ଭଲ ଅଛନ୍ତି ତ?
ହଁ ପ୍ରାୟ ପାଖାପାଖି ଭଲ ଅଛି, ସେ ଭଲ ସହିତ ବି କି ଛି ଭଲ ନୁହେଁ କି ଖରାପ ସହିତ ବି କିଛି ଖରାପ ନୁହେଁ।
ଆଜ୍ଞା। ହଁ ଦୁନିଆରେ ସମସ୍ତେ ଭଲ ରହିବେ ଭଲ ଭଲରେ ରହିଲେ ଭଲ ଆଉ କଁ ଦରକାର ଏ ଦୁନିଆରେ। ପଇସା ପତ୍ର କିଛି ମ୍ୟାଟର ନୁହେଁ ସମସ୍ତଙ୍କ ଖୁସିରେ ଖୁସି ହେବାଟା ଠିକ୍।
ବହୁତ ଟେନସନ ଭିତରେ ରହୁଚୁ ଆଉ ଟିକେ ଆମର ଗୋଟେ ପ୍ରୋବ୍ଲେମ ପାଇଁ କା
ଆଜ୍ଞା।
ମାନେ ବହୁତ କିଛି ମାନସିକ ଚିନ୍ତାରେ ଆମେ ରହୁଚୁ।
ଆଜ୍ଞା।
ଆମର ସେଇ ଛୁଆର ଗୁଟେ ପ୍ରୋବ୍ଲେମ ଗୁଟେ ଟ୍ରାନ୍ସପ୍ଲାଣ୍ଟ କଲୁ ନା
ଆଜ୍ଞା।
ଏଇ ବର୍ଷ ଏଇ ଜୁଲାଇ ପାଞ୍ଚ ତାରିଖ୍ ପୁରୀ ଯିବ ଆମର।
ଆଜ୍ଞା।
ଚାଳିଶ ପଚାଶ ଲକ୍ଷ ଖର୍ଚ୍ଚ ହେଇଗଲା ତାପରେ ଧାର କରଜ ଗୁଡାକ ଟିକେ ଅଧିକ ହେଇଯାଇଚି।
ଆଜ୍ଞା।
ତାପରେ ହେଲା ଏଇ ଭି ଭିତରେ ଗୋଟେ ଟେନସନ ରହୁଚି ସବୁବେଳେ ବିଜିନେସ ଲାଇନ ଡାଉନ ହେଇଯାଉଚି। ପିଲା ଦିଟା ପଢିବେ ତାଙ୍କର ଭବିଷ୍ୟତ। ଯଉଟାକି ମାନସିକ ଚିନ୍ତା ଭିତରେ ରହିଚୁ ଆଉ।
ଆଜ୍ଞା।
ଏସବୁ ଟେନସନ୍ ମା ଆଉ କଁ କରିବା?
ଆଜ୍ଞା।
ହଉ ରଖୁଚି ଆଉ ପରେ କେତବେଳେ କଥା ହବା।
ଆଜ୍ଞା ମାମ୍ ଆଜ୍ଞା ଠିକ୍ ଅଛି।